ହ୍ୟାଲୋ
ହ୍ୟାଲୋ
ଆଗ ମୋ କଥା ଶୁଧୁଛି ତ।
ହଁ କଣ ଟିକେ ଶୁଭୁଛି ଅଲଗା ସାାଉଣ୍ଡ ଶୁଭୁଛି ମତ।
ଫ୍ୟାନ ଚାଲିଥିଲା ତ ଭ ମୋ କଥା ଶୁଭୁଛି କ୍ଳିଅର ।
ହଁ କ୍ଲିୟର ଶୁଭୁଛି ହଁ କଣ କରୁଛୁ।
କିଛି ନାହିଁ ବସିଥିଲି।
ଆଉ ଖାଇସିଲୁଣି।
ତଳୁ ଖାଇଟିି ସାରିଲାଣି।
ହୁଁ ଆଉ ଦେହ ବା ସବୁ ଭଲ ଅଛି ତୋର।
ଛିଇ ତ ଦେହ ପା କେମିତି ଅ ପକ୍ଷୀ
ହଁ ମୋର ସ ତ ଭଲ ଆଉ। ଭଲ ଯେ ଦେଖୁନୁ କେତା ଗରମ ହଉଛି ଆଉ ଏଇ ଯୋଉ ଖରା ଦିନେ କେମତି ଗରମ ଲାଗୁନି କି ତ ସେଇଠୁ ଦେହ ତ ବହୁତ ମାନେ ଗରମ ଲାଗୁଛି ଘରେରେ ମାନେ ବସି ହଉନି କି ଶୋଇ ବି ହଉନି ଏତେ ବର୍ଷୁ ଗରମ ଲାଗୁଛି। ହ ଭର ହୁଁ ମୋ କଥା ତତେ କର ଶୁଭୁଛି।
ହଁ କଥା କ୍ଲିୟର ଶୁଛି ମୋ କଥା କ୍ଲିୟର ଆସୁଛି।
ହଁ ପ୍ର ସବୁଛି ତ ଆଉ କଣ ଆଉ ତ ମାନେ ଦିନ ସାରା ସବୁ କଣ କରୁଛୁ ତ ଦୈନିକ ଜୀବନ ବିଷୟରେ କିଛି କହ ତା ମୁଁ କହିବି କଣ।
ମୋ ଦୈନନ୍ଦିନ ଜୀବନ ବହୁତ ସୁନ୍ଦର ସରଳ ମୁଁ ସକାଳୁ ପ୍ରତିଦିନ ଉଠେ ଶୀଘ୍ର ଉଠିବାକୁ ଚେଷ୍ଟା କରେ ସକାଳୁ ବେଳେ ପରିବେଶ ବହୁତ ଭଲ ଲାଗେ ଚାରିଆଡେ ଶାନ୍ତ ପରିବେଶ ଥାଏ ନା ସେଥିଲାଗି ବହୁତ ଭଲ ଲାଗେ। ଆଉ ମାନଙ୍କର ଡାକ ଶୁଣିବାକୁ ମିଳେ ବେଳେ ବେଳେ
ଦେଖେ
ଅ ତାପରେ ସକାଳୁ ଉଠିଲା ପରେ ମୁ ପ୍ରଥମେ ମହା ହାତ ଧୋଇ ମାନେ ମୁଁ ହାତ ଧୋଇଏ ମୁଁ ହାତ ଧୋଇଲେ ତେଜ ଲାଗିବ ଟିକେ ତାପରେ ଭଗବାନଙ୍କୁ ପ୍ରଣାମ। କରେ ତାପରେ ସମସ୍ତଙ୍କ ଭଲ ପାଇଁ ଟିକେ ପ୍ରାର୍ଥନା କର ମ ନା ଆମ ଘର ଲୋକ କେମି ଭଲ ର ସବୁଟେମିତି ଭଲରେ ହବ ତାପରେ କିଛି ସମୟ ବ୍ୟାୟାମ କରେ କିମ୍ବା ଘରର ଛୋଟ ଛୋଟ କାମରେ ମା ମାନେ ମାଆଙ୍କୁ ସାହାଯ୍ୟ କରେ ଆ ସକାଳେ ବେଳେ ଘର ସଫା କରିବା ପାଣି ଭରିବା ବା କିମ୍ବା ଘରର ଜିନିଷ ମାନେ ଯୋଉ ବୁ ପଡିଥାଏ ନା ରାତିରେ ସବୁ ଛ ମାନେ ଇଏ ଯାହା ପଡିଥାଏ। ସେ ଯା ସବୁ ବିଛାଏ ଆ ଏହା କଲେ ମତେ ଟିକେ ଭଲ ଲାଗେ ଆଉ ଟିକେ ଆମ ଘର ଲୋକ ବି ଖୁସି ହୁଅନ୍ତି ସେଥିପାଇଁ ମୁଁ ତାପରେ କିଛି ସମୟ ଗଲା ପରେ ମୁଁ ଜଳଖିଆ ଖାଏ ସକାଳେରେ ଖାଦ୍ୟ ଖାଇଲେ ଦିନ ସାରା ଶରୀର ଶ କ୍ତି ରହେ ନା କେବେ କେବେ ଉପମା ଖାଏ କେବେ ରୁଟି ପିଠା ଖାଇବାକୁ ମିଳେ ଘରେ ତିଆରି ଖାଦ୍ୟ ମୋତେ ବହୁତ ପସନ୍ଦ ତାପରେ ମୁଁ ମୋର ପ ପଢ଼ାଶୁଣା କାମ କରେ ମୋ ଇଚ୍ଛା ମୋ ଇଚ୍ଛା ଭଲ ପାଠ ପଢ଼ି ଜୀବନରେ କିଛି କରିବାରେ ମୋର ଇଚ୍ଛା। ସେଥିପାଇଁ ମୁଁ ନିୟମିତ ପଢ଼ିବାକୁ ଚେଷ୍ଟା କରେ କେବେ ଓଡ଼ିଆ ପଢ଼େ କେବେ ଇଂରାଜୀ ଏମିତି କିଛି ପଢ଼େ ଆଉ ନୂଆ ନୂଆ କଥା ଜାଣିବାକୁ ମିଳେ ମାନେ ସେ ଯୋଉ ବହିଯାକ ପଢ଼ିଲେ ସବୁ ନୂଆ ନୂଆ ବିଭିନ୍ନ ପ୍ରକାରର କଥା ଜାଣିବାକୁ ମିଳେ। ଦିନବେଳେ ମୁଁ ପରିବାର ସହିତ ଭଜନ କରେ ସମସ୍ତେ ଏକା ସାଥେ ଖାଇଲେ ବହୁତ ଭଲ ଲାଗେ। ଖାଇଲା ବେଳେ ସମସ୍ତେ ଦିନର କଥା କହୁଥାନ୍ତି ସବୁ ଶୁଣିବାକୁ ବି ବହୁତ ଭଲ ଲାଗେ ବେଳେବେଳେ ମୁଁ ମୋ ସା ବେଳେବେଳେ ମୁଁ ମୋ ମା ମୋ ସାଙ୍ଗମାନଙ୍କ ସହିତ କଥା ହେଲେ ମନ ଖୁସି ହେଇଯାଏ କେବେ କେବେ ହସ ମଜା କଥା ହୁଏ କେବେ ପଢ଼ା ବିଷୟରେ ଆଲୋଚନା ଏମିତି କରୁ। ବିଭିନ୍ନ ପ୍ରକାରର ବହୁତ ସାଙ୍ଗ ଅଛନ୍ତି ବେଳେବେଳେ ସେମାନେ ଅ କଲ୍ କରନ୍ତି ତ ଆମେ ବହୁତ ସାରା କଥା ହଉ ବିଭିନ୍ନ ତାଙ୍କ ସେମାନେ ତାଙ୍କ ଭଲ ମନ୍ଦ କୁହନ୍ତି ମୁଁ ବି ମୋ ଭଲ ମନ୍ଦ କୁହେ ତାପରେ ଅପରାହ୍ନ ସମୟରେ ମୁଁ ଟିକେ ବିଶ୍ରାମ କରେ ସବୁ ଟିକେ ଶୋଇ ପଡ଼ିଲେ ମୋତେ ଟିକେ ଭଲ ଲାଗେ। ତାପରେ ମୁଁ କିଛି କାମ କରେ କିମ୍ବା ମୋବାଇଲରେ ବେଳେ ବେଳେ ଗୀତ ଶୁଣେ ମତେ ଶାନ୍ତି ଲାଗେ ଗୀତ ଶୁଣିଲେ ଗୀତ ଶୁଣିବାକୁ ମତେ ବହୁତ ଭଲ ଲାଗେ। ହଁ ସନ୍ଧ୍ୟାବେଳେ ମୁଁ ଟିକେ ଘର ବାହାରେ ବୁଲିବାକୁ ଯାଏ କିମ୍ବା ଛାତ ଉପରେ କିଛି ସମୟ ଲେ ଆଚ୍ଛା ଆଜିିକାଲି ଯୋଉ ଗ ରମ ହଉଚି ଛାତରେ ଯୋଉ ଥଣ୍ଡା ପବନ ପଡିଲେ ଟିକେ ଭଲ ଲାଗୁଛି ନହେଲେ ପୁରା ଭଲ ଲାଗୁନି ସେ ସମୟରେ ମୁ ଦିନ ସାରା କଥା ଭାବୁଥାଏ ମାନେ ଆଜି କଣ କଲି କଣ ନାହିଁ କେମି ତି କଣ ସବୁ ଏଇଟା ଭାବୁଥାଏ ରା ତେବେଳେ ପୁଣି ପଢ଼ାଶୁଣା କରେ କିମ୍ବା ପରିବାର ସହିତ କିଛି ସମୟ କାଟେ ତାପରେ ଖାଇ ପିଇକି ତାପରେ ରାତିରେ ଏମତି ଚୁପଚାପ୍ ଶୋଇପଡ଼େ ଆ ଏମତି କିଛି ମୋର ଏମତି ସକାଳୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଏମତି କିଛି ମୋ ଦିନଟା ଯାଏ। ସବୁ ଟିକେ ଭଲ ଲାଗେ ଆଉ। ଆଉ ସାଙ୍ଗ ତୋ ବିଷୟରେ କହ ତୁ କେମତି କଣ ତୋର ଏବେ ଚାଲିଛି କେମିତି କଣ ପାଠ ପଢୁଛୁ କେମିତି କଣ ଦିନର ଆରମ୍ଭ କରୁଛୁ କେମିତି କଣ କହୁଛୁ ମତେ ଟିକେ ଜଣା।
ମୋର ହଉଛି କି ପ୍ରଥମେ ମୁଁ ସକାଳୁ ମାନେ ଉଠେ ମୋର ମାନେ ସକାଳ ପାଞ୍ଚଟାରୁ ମୁଁ ଉଠେ ଉଠିକି ଫାଷ୍ଟ ମୁଁ ଭ ଭଗବାନଙ୍କୁ ଉଠି ପ୍ରାର୍ଥନା କରେ ପ୍ରାର୍ଥନା କରିକି ମୋ ନିଜ ମୁହଁ ଫାଷ୍ଟ ଧୋଇ ହୁଏ ତାପରେ ଠାକୁରଙ୍କୁ ଚଉରା ମୂଳରେ ଯାଇକି ଚଉରାଙ୍କୁ ଦେଖିକି ଚଉରାଙ୍କୁ ଟିକେ ଜୁଆର ହୁଏ ସେ ଜୁହାର ହେଇକି ସକାଳେ ମୋ ନିତ୍ୟକର୍ମ ମୁଁ ନିଜେ ଫାଷ୍ଟ ସାରେ ତ କାହିଁକି ନା ମୋ ନିଜ ବିଛଣା ମାନେ ଏତିକି ମାନେ ଠାକୁରଙ୍କୁ ଯାଇକି ଚଉରା ମୂଳରେ ଜୁହାର ହେଇସାରିଲା ପରେ ତାପରେ ମୁଁ ଯାଇକି ମୋ ନିଜ ବି ବିଛଣା ପତ୍ର ମାନେ ଭାଙ୍ଗି ଭାଙ୍ଗିକି ରଖେ ତାପରେ ଝାଡୁ କରେ କାଇଁ ନା ବାସି ଘର ତ ପକାନ୍ତିନି ତ ଝାଡୁ କରେ ତାପରେ ଆସେ ବାହାର ବି ଟିକେ ଝାଡୁ ଝଡା କରିଦିଏ କାହିଁକିନା ଏବେ ଟିକେ ବୋଉର ଦେହ ଅସୁସ୍ଥ ଅଛି ତ ସେ କିଛି କାମ କରିବନି ଯାହା ହେଲେ ବି ମ ମୁଁ ଯାହାହେଲେ ତାଙ୍କୁ ସାହାଯ୍ୟ କରିଆ ପେଇଁ ଯାହା ହେଲେ ସାହାଯ୍ୟ କରିବି ନା ତ ଝାଡୁ ଯୁଡା କରିଦିଏ ତାପରେ ମୁଁ ନିଜେ ନିଜେ ଦାନ୍ତ ଘଷେ ତାପରେ ଯାହା ବାସନ କୁସନ ଯାହା ବି କିଛି ଜିନିଷ ପତ୍ର ପଡିଥାଏ ମୁଁ ତ ମାଜା ମଜି କରି ରଖିଦିଏ ତାପରେ ଯାହା ସକାଳୁ ତ ଯାହା ହେଲେ କି ନ ଯାହା ହେଲେ ତ ଖାଇବାକୁ ପଡିବ ନା ଜଳିଖିଆ ଜଳିଖିଆ ତ ସବୁବେଳେ ଖାଇଲେ ଦେହ ପାଇଁ ଭଲ ନୁହଁ ତ କେତେବେଳକୁ କେମତି ମୁଁ ଖାଇଦିଏ ମାନେ ବିସ୍କୁଟ ଖାଇଦିଏ ନହେଲେ କେବେ ବରା ହେଇ ହେଇଥିବ କି ବରା ଇଟିଲ ଖାଇଦିଏ ନହେଲେ କେବେ ଚୁରା ଖାଇଦିଏ ତ ଏମତି କିଛି କରି ଖାଇଦିଏ। ତାପରେ ହଉଛି କାହିଁକି ନା ଏବେ ଟିକେ ପଢା ସମୟ ଆସୁଛି ନା ତ ପରୀକ୍ଷା ବି ମୋର ଆସିବ ପାଖେଇ ତ ଏତିକି କିଛି କରିସାରିଲା ପରେ ମୁଁ ଟିକେ ବସିକି ମାନେ ଦି ଘଣ୍ଟେ ଦି ଘଣ୍ଟା ଘଣ୍ଟେ ବସିକି ମନ ଧ୍ୟାନ ଦେଇକି ଟିକେ ପାଠ ପଢେ ପାଠ ପଢି ସାଇଲା ପରେ ତାପରେ ଆସିକି ମାନେ ପାଠ ପଢା ସଇଲା ପରେ ତାପରେ ବୋଉ ଦେହରେ ତ ଯେତେବେଳେ ଅସୁସ୍ଥ ଅଛି ତ ମତେ ମାନେ ଅଲଗା କିଛି ସବୁ ମାନେ କାମ କରିଆକୁ ପଡେ କାହିଁକି ନା ମାନେ ପାଠପଢା ସଇଲା ପରେ ତାପରେ ଯିବି ଯୋଉ ମାନେ ଗାଧେ ଗାଧେଇକି ଆସିବି ତ କି କିଛି ରୋଷେଇବାସ କରିବି ତ କରିସାରିଲା ପରେ ମାନେ ମିଶିକି ସମସ୍ତେ ତ ଖାଉ ନା ତ ଖାଇସାରିଲା ପରେ ତ ସବୁ କାମଧନ୍ଦା ସାରିକି ଟିକେ ମୁଁ ମାନେ ଖରା ଟାଇମ ଟା ମାନେ କାହିଁକିନା ବହୁତ ଗରମ ହଉଛି ଏବେ ନା ତ ଖରା ଟାଇମ ବେଳେ ମୁଁ ଟିକେ ଶୋଇପଡେ ଶୋଇପଡିଲା ଟିକେ ମାନେ ମନ ଭଲ ରୁହେ। ତ ଆଖି ଦେହ ପାଇଁ ବି ବହୁତ ଭଲ ତ ନ ଶୋଇଲେ ଦେହ ପୁରା ଖରାପ ହେଇଯାଏ ମେନ୍ ମୋର ବି ଏମିତିରେ ନ ଶୋଇଲେ ମୋ ଆଖି ବି ବହୁତ ଜୋରସେ ପୋଡେ ତ ଶୋଇପଡେ ତ ଶୋଇକି ଉଠିଲା ପରେ ଏଇ ଅପରାହ୍ନ ମାନେ ଚାରିଟା ବାରଟା ସମୟ ବଳେ ଉଠିକି ଟିକେ ଘର ଝାଡୁ ଝୁଡା କରିଦିଏ। କିଛି କାମ ଥିଲେ ପାଣି ପୁଣି ଜା ଆଣିଆର ଥାଏ ଟିକେ କରି କୁରା ଦିଏ ତାପରେ ଯାଏ ଟିକେ ମାନେ ଏଇତ କିଛି ଆମର ଯାଏ ଟିକେ ଆମ ଘର ପାଖରେ ଗୋଟେ ପୋଖରୀ ଅଛି ବହୁତ ସୁନ୍ଦର ପୋଖରୀ ଅଛି ତ ସେ ପୋଖରୀଟା ଟିକେ ଯାଏ ବସିକି ଆସେ ଆସିଲା ପରେ ସନ୍ଧ୍ୟା ଟାଇମ ହେଇଯାଏ ତ ଯାହା ହେଲେ ବି ସନ୍ଧ୍ୟାରେ ମାନେ ଠାକୁରଙ୍କୁ ଠାକୁରଙ୍କ ପାଖରେ ପ୍ରାର୍ଥନା କରିଆ ତ ନିଶ୍ଚୟ ଠାକୁରଙ୍କ ପାଖରେ ମୁଁ ଅଧଘଣ୍ଟେ ଘଣ୍ଟେ ବସିକି ସନ୍ଧ୍ୟା ଟାଇମ ରେ ମୁଁ ଠାକୁରଙ୍କୁ ଟିକେ ପ୍ରାର୍ଥନା ମନ ଧ୍ୟାନ ଦେଇକି ଆଉ ମନରେ ଶ୍ରଦ୍ଧା ଆଉ ବିଶ୍ଵାସ ଭକ୍ତି ଦେଇକି ଟିକେ ମନ ଠାକୁରଙ୍କୁ ଘଣ୍ଟେ ଅଧଘଣ୍ଟେ ଟିକେ ପ୍ରା ପ୍ରାର୍ଥନା କରିଦିଏ ତାପରେ ପ୍ରାର୍ଥନା କରିସାରିଲା ପରେ ତ ଗୁରୁଜ ଗୁରୁଜନଙ୍କୁ ଫାଷ୍ଟ ଜୁହାର ହୁଅନ୍ତି ତ ସେଥିପାଇଁ ମୋ ଘରେ ମୋ ବାପା, ମା ଜେଜେ, ଜେଜେମା ଦେଈ ତ ସମସ୍ତଙ୍କୁ ଟିକେ ମୁଁ ଜୁହାର କରିକି ଆର୍ଶୀବାଦ ନେଇଯାଏ ତ ଯାଇକି ମୁଁ ଟିକେ ପାଠ ପଢ ପଢିଦିଏ। କାହିଁକି ନା ଯେତେବେଳେ ସନ୍ଧ୍ୟା ପାଠ ତ ପୁଣି ଯାହା ହେଲେ ଜୀବନରେ ତ କିଛି କରିଆର ଅଛି ନା ମତେ ବି ମାନେ ପାଠ ଟା ପଢିବା ପାଇଁ ବହୁତ ଭଲ ଲାଗେ କାହିଁକିନା ପାଠ ଗୋଟେ ଏମତି ଜିନିଷ ତମେ ସେତେବେଳେ କହିଲ କି ମାନେ ପାଠ ପଢିଲେ ପାଠ ବହିରୁ ବହୁତ କିଛି ଜାଣିବାକୁ ମିଳିଥାଏ ସେମତି ମୁଁ ସେମତି ବହି ପଢିକି ବି ମୁଁ ବି ବହିରୁ ବହୁତ କିଛି ଶିଖିଛି ମାନେ ଯୋଉ କଥା ଆମେ ଶିଖିନେ କମ୍ ମାନେ ତ ଆମେ ଛୁଆବେଳୁ ତ ସବୁ କଥା ଶିଖି ଯାଇନେ ନା ଆସ୍ତେ ଆସ୍ତେ ବଡ ହେଇ ହେଇ ଆମେ କିଛି ଜୀବନରେ କିଛି ଆମେ ଆଗକୁ ବ ବଢିଥାଏ ତ ସେମିତି ମୁଁ ବହି ବହି ମତେ ବହୁତ କିଛି ପଢିବା ପଢିବା ସବୁଠୁ ମୋତେ ଭଲ ପଢିବା ପାଇଁ ଭଲ ଲାଗେ ଇଂରାଜୀ। ତ ଓଡିଆ ମାନେ ବହୁତ କିଛି ମାନେ ସବୁ ପ୍ରକାର ବହି ମାନେ ବହୁତ ପଢିଆର ମାନେ ବହୁତ ହି ଇଚ୍ଛା କାହିଁକିନା ବହି ପଢିଲେ ଆମେ ନିଜକୁ କିଛି ଆମେ ଜାଣିପାରିବା ଦୁନିଆ ବିଷୟରେ କିଛି ଜାଣିପାରିବା କି ହଁ ଆଜିକାଲି ଦୁନିଆରେ ଏଇଆ ଚାଲୁଛି ଏଇଆ ହଉଛି ମୁଁ ଏମିତି ବହି ବହୁତ ମାନେ ବସିକି ଟିକେ। ପାଠ ପଢେ ତ ମତେ ସବୁଠୁ ଅଧିକ ଭଲ ଲାଗେ କାହିଁକି କାହିଁକି ନା ସମସ୍ତେ ମେ ସବୁବେଳେ ସମସ୍ତେ ତ ହସ ଖୁସିରେ ମାନେ ବଞ୍ଚିବାର ଥାଏ କାହିଁକି ନା ରାଗ ରୁଷା ଆମେ କିଛି ରାଗ ରଷା କଲେ କଣ ଲାଭ ମୁଁ ସେମିତି ଆମ ଘର ଲୋକ ହୁଅନ୍ତି କି ବାହାର ଲୋକ ହୁଅନ୍ତୁ ସବୁବେଳେ ସମସ୍ତେ ସହିତ ମାନେ । ପୁରା ମିଶିଯାଏ ତ ସବୁବେଳେ ହସି ହସି ମିଶିଯାଏ ତ ମତେ କିଏ ଖରାପ କହିଲେ ମୁଁ ସେଇଟା କିଛି ମାନେ କାହା କଥାକୁ ଧରିକି ରାଗିକି ବସେନି ସବୁବେଳେ ବହୁତ ଖୁସି ଲାଗେ କି କି ହଁ ସମ ଜୀବନରେ ତ କଣ ଅଛି ମଣିଷ ଜୀବନ ପାଇଛି ତ ସବୁବେଳେ ହସ ଖୁସିରେ ବଞ୍ଚିବା ତ ମୋ ମୋ ଜୀବନ ହଉ ଛି ଏଇଆ କି ମୋ ଦୈନନ୍ଦିନ ଜୀବନ ହଉଛି ଏଇଆ ମୁଁ ମାନେ ଉ ମୋ ନିତ୍ୟ କାମ ସବୁବେଳେ ସକାଳୁ ସାରେ ଏମତି ସେମତି କରେ ତ ଘର କଥା ଟିକେ ବୁଝେ ଘର ଲୋକଙ୍କ ସହିତ ଟିକେ ଭଲରେ ହସିକି କଥା ହୁଏ ଆଉ ଘର ଲୋକଙ୍କ ସହିତ ମିଶିଲେ ମତେ ବହୁତ ଖୁସି ବି ଲାଗେ ବା ଘର ଲୋକ କଣ ବାହାର ଲୋକ କଣ। ସମସ୍ତଙ୍କ ସହିତ ମତେ ଟିକେ ଭଲରେ ମିଶିଲେ ଭଲ ଲାଗେ ଆଉ ଏମିତି କିନ୍ତୁ କହିଆକୁ ଗଲେ ବି ମାନେ ଟିକେ ଯଦି ବି ମୋର କିଛି ଦେହ ଅସୁସ୍ଥ ରୁହେ ତ ମୁଁ କିଛି ବି କରିପାରେନା ଟିକେ ମୁଁ ରେଷ୍ଟ ନେଇଯାଏ କହିଆକୁ ଗଲେ ଦେହ ଖରାପ ହେଲେ ତ ମୁଁ ଜମାରୁ ଉଠିପାରେନା ବିଛଣାରୁ। ମାନେ ସେଇ ଟାଇମ ରେ ବେଳୁକୁ ମୁଁ କିଛି ବି ମୋର କିଛି ବି କାମ କରିପାରେନା ନିଜର କିଛି କାମ ମୁଁ କରିପାରେନା ତ ଏମିତି ମୋ ଜୀବନରେ ମୋ ଜୀବନରେ ପ୍ରକୃତେରେ ଗୋଟେ ଲକ୍ଷ୍ୟ କାହିଁକି ଏଇଆ ଅଛି କି ମୁଁ ଏମିତି କିଛି କାମ କରିବି କି ଯେମତି ଆ ଗୁକୁ ମତେ ସେମାନେ ମୋ ମାନେ ବାହାର ଲୋକ କିଏ କୁହ ମାନେ କୁହନ୍ତି କି ନ କୁହନ୍ତି କିନ୍ତୁ ମୋ ଘର ଲୋକ ବହୁତ ଖୁସି ହେବି କାହିଁକିନା ମୁଁ ସେମାନେ ଗୋଟେ ମାନେ ଗୋଟେ ଖୁସି ହେଇ କହିବେ କି ହଁ ମୋ ଝୁଅ ଏମିତି ଆଜି ହେଇଛି ଆଜି ତା ତା ଜୀବନରେ ସେ ଆଗକୁ ବହୁତ ବଢିଛି ତ ଏଇ କଥା ପଦେ ଶୁଣିଆ ପାଇଁ ମୁଁ ବହୁତ । ମୁଁ ନିଜକୁ ବହୁତ ଚେଷ୍ଟା କରୁଛି କାହିଁକିନା କଷ୍ଟ କଲେ ହିଁ ଫଳ ମିଳେ ଆଉ ଆମେ କହିବା କି ଆମେ ବସିଥାଇ କିି ଆମେ ସବୁ କିଛି ପାଇଯିବା ସେଟା ତ ନୁହଁ କର୍ମ ଅନୁସାରେ ଫଳ ଭ ଭ ଭଗବାନ କହିଛନ୍ତି କର୍ମ କର ଯେମିତିଆ କର୍ମକୁ ସେମିତିଆ ଫଳ ନା କଣ କହୁଛ।
ହଁ ହଁ ଏଇଟା ତ ସତ କଥା କର୍ମ ଯେମିତି କରିବ ସେମିତିକା ଫଳ ପାଇବ।
ହଁ ତ ଏମିତି ଆଉ ତ ଏମିତି ମୋ ମୋ ଜୀବନ ଟା ହିଁ ଏମିତି ଯାଇଛି କାହିଁକିନା ମୋ ଦୈନନ୍ଦିନ ଜୀବନ ଏଇଆ ଟିକେ ଠାକୁରଙ୍କ ପାଖରେ ଟିକେ ପ୍ରାର୍ଥନା କରିବା କାହିଁକି ପ୍ରାର୍ଥନା କେବଳ ପ୍ରାର୍ଥନା କରିଆକୁ କହିଲେ ଆମେ କହିବା କି ହଁ ପ୍ରଭୁ । ଆମକୁ ଯୋଉ ମତେ ଭଲରେ ରଖିଦିଅ ମୋ ଘର ଲୋକ ଭଲରେ ରଖିଦିଅ ଆଉ ମତେ ଏଇଟା ଦିଅ ସେଟା ଦିଅ ସେମିତି ନୁହଁ ଭ ଭଗବାନଙ୍କୁ କେବେ ନିଜ ପାଇଁ କିଛି ଜିନିଷ ମାଗିବନି ଭଗବାନ ସବୁବେଳେ ମାଗ କି ପ୍ରଭୁ ଦୁନିଆରେ ଯେତେକ ସବୁ ଲୋକ ସମସ୍ତଙ୍କୁ ଭଲରେ ରଖିଥାଅ କାହିଁକି ନା ଆମେ ସମ ନିଜ ସ୍ବାର୍ଥ ଦେଖନ୍ତି ହେଲେ କେବେ ଅଲଗା ମାନେ ମାନେ ଆଉ ଜଣଙ୍କ ସ୍ବାର୍ଥ ମାନେ ଜୀବନ ବିଷୟରେ କିଛି ଦେଖନ୍ତିନି ଯିଏ ଯିଏ ବି ଯାହା ବି ଠାକୁର ପୂଜା କରୁଛନ୍ତି ସେ କେବେ ପର ପର କଥା କେବେ ଚିନ୍ତା କରୁଛନ୍ତି ତ ନିଜ ଖାଲି ଚିନ୍ତା କରୁଛନ୍ତି କ ଆମକୁ ଆମର ଏଇଟା ହେଇଯାଉ ଆମର ସେଇଟା ଉନ୍ନତି ହେଇଯାଉ ତ ଏମିତି ମୋ ଦୈନନ୍ଦିନ । ଚାଲିଛି ଏମିତି ଆଉ ତ ହଉ ତମେ ତ ତମ ଦୈନିକ ବିଷୟରେ କହିଲ ମୁଁ ବି ଏବେ ମୋ ଦୈନିକ ବିଷୟରେ କହିଲି ତ ଆଉ କଣ କହିବି ମୁଁ ଏବେ ରଖୁଛି ଆଉ ପରେ ପଛରେ କେବେ କଥା ହେ
ହଁ ହଁ ହଁ ହଁ ଶୁଣିକି ମତେ ବହୁତ ଭଲ ଲାଗିଲା ଆଉ ତ। ଫନ ରଖିଦେ। ଆଉ ପରେ କେବେ ତ ଯି ଜୀବନ କଥା ମୋତେ କହିବୁ।
ହଉ